ସବୁ ହଁ ହଁ!
ଆଜ୍ଞା କୁହନ୍ତୁ ଆଜ୍ଞା କୁହନ୍ତୁ।
ହଁ ବାବୁ କେମିତି ଅଛୁ?
ବହୁତ ଭଲ ଅଛି। ଆପଣ କେମିତି ଅଛନ୍ତି?
ବଢ଼ିଆ ବଢ଼ିଆ ଚାଲିଛି ସବୁସେଇ ଜଗନ୍ନାଥଙ୍କ ମହା ମାୟାରୁ ଚାଲିଛି ଆଉ।
ବହୁତ ବଢ଼ିଆ।
ଆଉ କଣ ଖାଇଥିଲୁ?
ଆଜି ବିରିୟାନୀ ଖାଇଥିଲି।
ଆରେ ବାପରେ କଣ ପାଇଁ ଆଜି କଣ କୋଉ ଖୁସିରେ? ବିରିୟାନୀଟି ତୁମେ ଭକ୍ଷଣ କଲ।
ଆଜି ଗୋଟିଏ ପିଲା ଆମର ଭାରତୀୟ ନୌସେନାରେ ଚାକିରି ପାଇଲା ସେଥିପାଇଁ ସେ ଆଜି ବିରିୟାନୀ ତା ତରଫରୁ ପ୍ରଦାନ କରିଥିଲା।
ଆଚ୍ଛା ଆଚ୍ଛା କଣ କେତେଜଣ କେମିତି କଣ ଯାଇଥିଲ କୁଆଡ଼େ ଯାଇଥିଲ?
ନାଇଁ କୁଆଡେ ଯାଇନଥିଲୁ ସିଏ ଆଣିକି ଦେଇ ଦେଇଥିଲା।
ଆଚ୍ଛା ଆଚ୍ଛା ବହୁତ ଶସ୍ତାରେ ହେଇଗଲା ତାହେଲେ ଆଉ।
ବହୁତ ଶସ୍ତାରେ ହେଇଗଲା।
ହଁ ହଁ କାରଣ ଏଇ ଯେ ସେ ନ? ସମାନ ଜିନିଷ ଟା ହିଁ ଆମେ ଯଦି ଯାଇକି କୋଉ ହୋଟେଲ ରେ ଖାଇଥାନ୍ତେ। ନିଶ୍ଚିନ୍ତ ଭାବେ ଟିକେ ଅଧିକ ପରିମାଣରେ ଖର୍ଚ୍ଚାନ୍ତ ହେଇଥାନ୍ତା।
ହଁ ବିଲକୁଲ ବିଲକୁଲ ଯେମିତି ଲାଗି ବହୁତ ଅଧିକା ପଇସା ଖର୍ଚ୍ଚ ହେଇଥାନ୍ତା। ଆଉ ସେ ପିଲାର ବି ଯଦି କମ ମାନେ ପାଖରେ ସମ୍ବଳ ଅଛି। ତାହେଲେ ସିଏ ବି ହଇରାଣ ହେଇଯାଇଥାନ୍ତା।
ହଁ ହଁ ନିହାତି ତା ମନ କଥା ବି ତମେ ବୁଝିଲ ସିଏ ବି ତମ ମନ କଥା ବୁଝିଲା ନାଇଁ କି। ହଁ ହଁ ପୁଣି ମାନେ ତାର ଚାକିରି ହେଇନି ନାଇଁ ମାନେ ଚାକିରୀର ଫଳାଫଳ ଆସିଛି ନାଇଁ କି ଯେ ହେବ ବୋଲି।
ଚାକିରୀର ଫଳାଫଳ ନାହିଁ ତାର ଅଲରେଡି ମାନେ ବର୍ତ୍ତମାନ ତାର ଜଏନିଂ ପାଇଁ ଆସିଗଲା। ସିଏବେ ଭାରତୀୟ ନୌସେନାରେ ଜଏନିଂ କରିବ ଜୁଲାଇ ଏକୋଇଶ ତାରିଖ ଦିନ।
ଆରେ ବାପରେ ବହୁତ ବଢ଼ିଆ କଥା। ମୁଁ ମୁଁ ଜାଣିଛି କି ସେ ପିଲାଟିକୁ?
ନାଇଁ ନାଇଁ ତମେ ଜାଣିନ ହ ସେ ପିଲାଟି।
ହଁ ହଁ ହଁ ମତେ ଲାଗୁଛି ମୁଁ ଜାଣିଛି କି କଣ କେମିତି ବୋଧେ।
ନାଇଁ ନାଇଁ ତମେ ଜାଣିନ ସେ ପିଲାକୁ କଣ ମାନ ତମେ ଯୋଉ ପିଲା କ ଜାଣିଛ ସିଏ ଆଉ ଗୋଟେ ପିଲା ଇଏ ଆଉ ଗୋଟେ ପିଲା ସାତ ଆଠ ଜଣ ପିଲା ପାଇଛନ୍ତି। ପୁରୁଣା ପିଲା ସାତ ଆଠ ଜଣ ପାଇଛନ୍ତି ସେଥିପାଇଁ।
ଆଚ୍ଛା ଆଚ୍ଛା ଆଚ୍ଛା ଓହୋହୋ ଭାରତୀୟ ନୌସେନର ରହି ସିଏ କଣ ଏବେ ମାନେ ଏ ଯେଉଁ ପରୀକ୍ଷାଟି ଦେଲା କଣ କେମିତି ତାର ଏବେ ଚାକିରିୀର କଣ ରହିବ? କୌଣସି ଯାଇକି ସେଇଠି କାମ କରିବ? କାରଣ ବିଭିନ୍ନ ପ୍ରକାର ମୁଁ ଦେଖୁଛି ବିଭିନ୍ନ ପ୍ରକାର ଜାଗାରେ ସେ ସେଠି ରହୁଛନ୍ତି ତ ତାର କଣ ଅଭିନୟ ଟା ରହିବ ସେଇଠି ଯାଇକି?
ସିଏ ତ ବର୍ତ୍ତମାନ ଅଗ୍ନିବୀର ଭାବେ ଜଏନ କରିବ ତା ପରେ ତାର ଡ୍ୟୁଟି ଯାହାସ୍ ମିଳିବ ସ ତାପରେ ଜଣା ପଡିବ ଏବେ କିଛି ଜଣା ପଡିବନି ଏବେ ସେ ପ୍ରଶିକ୍ଷଣ ପାଇଁ ଯିବ ତାପରେ ଯାଇକି ଜଣା ପଡିବ ସେ କୋଉ ବିଭାଗରେ ନିଯୁକ୍ତ ହେବ।
ଆଚ୍ଛା ଆଚ୍ଛା ତାହେଲେ କଣ ରହିବ ଏହାର ପ୍ରଶିକ୍ଷଣରେ ଯୋଉ ଯିବ କେମତି କଣ କେତେ ମାସର ରହିବ ମାନେ ଆର ପ୍ରଶିକ୍ଷଣ ର ଦିନଟି?
ଏବେ ସେଇ ପ୍ରଶିକ୍ଷଣ ଚାରି ମାସ ପାଇଁ ରହିବ ଯୋଉଟାକୁ ଆମେ ମାନେ ସାଧାରଣ ଟ୍ର ସାଧାରଣ ପ୍ରଶିକ୍ଷଣ ବୋଲି କଉଛେ ସେଥିପାଇଁ ସିଏ ଚାରି ମାସ ପାଇଁ ଚିଲିକା ଯିବ ଚିଲିକାରେ ଚାରି ମାସ ପ୍ରଶିକ୍ଷଣ ନେବ। ଚାରି ମାସ ସରିଗଲା ପରେ ଦ ତତକ୍ଷଣାତ୍ ଦୁଇ ମାସ ପାଇଁ ତାକୁ ଅଲଗା ଜାଗାକୁ ପଠାଇ ଦିଆଯିବ ଆଉ ଗୋଟିଏ ପ୍ରଶିକ୍ଷଣ ପାଇଁ। ପୁଣି ଦୁଇ ମାସ ସରିଲା ପରେ ଆଉ ଗୋଟେ ଜାଗାକୁ ଆଉ ଦୁଇ ମାସ ପାଇଁ ପଠାଇ ଦିଆଯିବ। ଏମିତି ଭାବେ ତାର ଆଠ ମାସ ଟ୍ରେନିଂ ଆଠ ମାସ ପ୍ରଶିକ୍ଷଣ ଏବଂ ଆଠ ମାସ ପରେ ର ନୂତନ ଜଏନିଂ ଆସିଯିବ।
ଆଚ୍ଛା ଆଚ୍ଛା ଆଚ୍ଛା ତ ତମକୁ କଣ ଲାଗୁଚି ସିଏ ଆମର ଏଇ ଯୋଉ ଆମର ଉତ୍କଳ ଭୂମିରେ ମାନେ ତାର ମା ଚାକିରିଟିଏ ରହିବ ନା ଭାରତମାତାର ମାନେ ଭାରତର କୌଣସି କ୍ଷେତ୍ରକୁ ସିଏ ଯିବ।
ସେମିତି ତ କହି ହବନି କିଏ ଉତ୍କଳ ଭୂମିରେ କିଏ ନିଜ ଜନ୍ମମାଟିରେ ଚାକିରି କରିବ। ଭାରତର କୋଉ କୋଣରେ ବି ଯାଇପାରେ ସେ ଯୋଉ କୋଣରେ ବି ଯାଉ ସେ ତ ଚାକିରି କରିବ ନା।
ହଁ ଚାକିରି କରିବ ଭାରତମାତାର ସେବା କରିବ ନିହାତି ଭାବେ ଏ ବୋହୁତ ମାନେ ଗର୍ବ ଏବଂ ଗୌରବର ବିଷୟ ଆମର ସେ ଯୋଉ ତମର ସେ ଯୋଉ ମାନେ ଅଛି ଯୋଉ ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ରଟି ଅଛି। ନିହାତି ଭାବେ ସେଥିପାଇଁ ବୋହୁତ ବ ଗର୍ବର କଥା ଆଉ ତା ସହି ତ ମଧ୍ୟ ଆଉରି ସାତ ଆଠ ଜଣ ମଧ୍ୟ ପାଇଛନ୍ତି ନାଇଁ କିି?
ହଁ ହଁ ଆହୁରି ବୋହୁତ ଜଣ ପାଇଛନ୍ତି ସାତ ଆଠ ଜଣ ଏ ଭାରତୀୟ ନୌସେନାରେ ପାଇଲେ। ଆଉ ତା ପୂର୍ବରୁ ଭାରତୀୟ ସ୍ଥଳ ସେନାରେ ମଧ୍ୟ ବୋହୁତ ଜଣ ପାଇଥିଲେ।
ଓହୋ ହୋ ଆଚ୍ଛା ତୁମର କେବେ କଣ କେମିତି ହଉଚି କଣ? ତୁମେ ତ ମଧ୍ୟ ସେଇ କ୍ଷେତ୍ରରେ ନିୟୋଜିତ ଅଛ ନାଇଁ କି?
ମୁଁ ବି ମଧ୍ୟ ନିୟୋଜିତ ଅଛି ଯେତେବେଳେ ସେଇ ଭଗବାନ ଜଗନ୍ନାଥଙ୍କ ପାଖରେ ମୁଁ ନିଜକୁ ସମର୍ପିତ କରିଦେଇଚି। ଯେତେବେଳେ ସେ ଜଗନ୍ନାଥ ଚାହିଁବେ ସେତେବେଳେ ମୋର ମଧ୍ୟ ଗୋଟିଏ ଭଲ ସରକାରୀ ଚାକିରି ହୋଇଯିବ।
ନିହାତି ନିହାତି ତୁମେ ତ ସରକାରୀ ଚାକିରି ପାଇଁ ହିଁ ବନା ହେଇଚ ବାବୁ। ତୁମର ନିଶ୍ଚିନ୍ତ ଭାବେ ହେଇଯିବ। କିଛିଟା ସମୟ ଲାଗିବ କିନ୍ତୁ ଯେତେବେଳେ ହବ ସୁ ସୁ ବୋହୁତ ବଡ ଧରଣର ହବ। ବୋହୁତ ବଡ ମାନେ ଅଫିସର୍ ର ଚାକିରିଟେ ତମେ ପାଇବ। ନିଶ୍ଚିନ୍ତ ଭାବେ ଆଉ ଆମେ ଠିକ୍ ଜାଣିଚୁ ତମେ ସେଇ ସେଇ କ୍ଷଣି ଆମର ନମ୍ବରଟିକୁ ପ୍ରଥମେ ଡିଲିଟି କରିଦବ ତମନ୍ ମୋବାଇଲରୁ।
ନାଇଁ ଆଜ୍ଞା ସେମିତି କିଛି ନାଇଁ ଜାପ୍ ସାପ୍ ଆପଣମାନଙ୍କୁ ସବୁବେଳେ ମନେ ରଖିବୁ ଆପଣମାନଙ୍କୁ କିଏ ବା ଭୁଲି ପାରିବ।
କାରଣ ଏଇଭଳି କିଛି ଗୋଟେ ପରିଲକ୍ଷିତ ହେଇଥିଲା। କିଛି କିଛି ଦିନ ତଳେ ଏଇଭଳି କିଛି ଗୋଟେ ଏଁ ପରିଲକ୍ଷିତ ହୋଇଥିଲା। ଯେ ତୁମେ କିଛି ଗୋଟେ ପାଇଲ ଆଉ ଆମୁକୁ କିଛି ଜଣେଇଲନି ତ ବୋହୁତ ଦୁଃଖର କଥା ମାନେ ହୃଦୟ ବିଦାରିତ ହୋଇଯାଇଥିଲା ଆମର।
ନାଇଁ ସେମିତି ତ କିଛି ହେଇନି ଆଜ୍ଞା।
ଆ ମତେ ଲାଗିଲା ଆଉ। ଆଉ କାଠୁରିଆ କଣ ମନ ରଖିବ ସିଏ କୋଉ ଗଛକୁ କାଟିଲା। ଗଛଟି ମନେ ରଖିବ ଯେ ମତେ କୋଉ କାଠୁରିଆ କାଟିଲା ଆଉ କୋଉ ଟାଙ୍ଗିଆରେ ମତେ କଟା ଯେଇଛି।
ଓହୋ ହୋ ଏମିତି କି?
ତ ଆମେ ପୁରା କ୍ଷତ ବିକ୍ଷତ ହେଇଯାଇଚୁ। ହଉ ଚାଲ କିଛି ନାହିଁ କିନ୍ତୁ ତମେ ଆମର ସାନବାବୁ।
ନାଇଁ ଆଜ୍ଞା ସେମିତି କିଛି ନାଇଁ ଆପଣ ଯେମିତି ଭାବୁଚନ୍ତି ସେମିତି କିଛି ବି ନାଇଁ। ଯୋଉ କଥା ହେଲେ ଆମେ ଆପଣଙ୍କୁ ପ୍ରଥମେ ଆପଣଙ୍କୁ ସୂଚନା ଦେଉଚୁ କଣ ପାଇଁ ନା ଆପଣ ଆମେ ସୁଖ ଦୁଃଖର ସାଥି। ଯେତେବେଳେ ଆମେ ଗେ ଟେ ତଳେ ପଡି ଯାଇଥିଲୁ ଆପଣ ସେତେବେଳେ ଆମକୁ ଉଠେଇକି ଧରିଥିଲେ।
ଆଚ୍ଛା ଆଚ୍ଛା ହଁ ନିହାତି ଭାବେ ମୁଁ ତ ପିଲାବେଳୁ କା କାଖେଇକି ବଡ କରିଚି। ହେ ନିହାତି ଆଉ ଧରିବେନି କେମିତି ହବ ହଁ ହଁ ଠିକ୍ ଅଛି ଆଉ କଣ କେମିତି ରହୁଚି ତମର ସେଠି ଦିନଚର୍ଯ୍ୟା କେମିତି କଣ ରହୁଚି।
ଛାତ୍ରାବାସରେ ରହୁଚୁ ଛାତ୍ରାବାସରେ ଯେହେତୁ ରହୁଚୁ ଆମେ ବାଇଗଣ ଘାଣ୍ଟ ଯୋଉଟାକୁ ଆମେ ସନ୍ତୁଳା ବୋଲି କହୁଚେ ସେୟା ଖାଇ ଖାଇ ବୋହୁତ ଜୋରେ ଆମେ ପୁରା ଆମର ହୃଦୟ ପୁରା ବିଦାରିତ ହୋଇଯାଇଛି ସେଥିପାଇଁ ଆଜି ବିରିୟାନୀ ଟିକେ ପେଟେରେ ପଡିଲା ପରେ ପେଟ ପୁରା ମହାପ୍ରସାଦ ଖାଇଲା ଭଳି ଲାଗିଲା ଯେମତି।
ଯଧାର୍ଥରେ। ଇଏ କେମିତି ତମେ ମହାପ୍ରସାଦକୁ ଗୋଟେ ଜିନିଷ ସହିତ ତମେ ତୁଳନୀୟ କରିଦଉଚ। ସେ ତ ତୁଳନୀୟାର ବିଷୟ ନୁହଁ। ହଁ ମାନେ ତମକୁ ଲାଗିଲା ମୁଁ ବୁଝିପାରୁଚି ତମ ମନର କଥା ବୁଝିପାରୁଚି। ଯେ ସନ୍ତୁଳା ଏବଂ ବାଇଗଣ ତରକାରୀ ଖାଇ ଖାଇ ସବୁଦିନ ରହୁଥିବା। ପିଲାଟିକୁୁ ବିରିୟାନୀ ଖାଲି କୋଉ ଭଳି ଲାଗୁଥିବ। ଯାହେଲେ ତମର ସେଇଠୁ ଯୋଉମାନେ ବି ଏମିତି ଚାକିରି ପାଆନ୍ତି ସେମାନେ ଙ୍କର ଏଇଟା ଗୋଟେ ପ୍ରଥା ରହିଆସିଛି ତମର ଯେ ସେଇଠି ଗୋଟେ ବିରିୟାନୀ ଖାଇବ ତମ ମାନେ ନାଇଁ କି?
ବିରିୟାନୀ ଖାଇବା କିମ୍ବା କୋଉ ବଡ଼ ହୋଟେଲକୁୁ ଯିବା ମ ଏ ଗୁଟେ ଗୋଟେ ପ୍ରଥା ଚାଲି ଆସିଚି। ପାରମ୍ପରିକ ପ୍ରଥା ଚାଲିଆସିଛି ଯେମିତି ଆପଣଙ୍କ ଭାଇ ଚାକିରି ପାଇଲେ ଆଉ ଆପଣଙ୍କ ଭାଇ ସମସ୍ତଙ୍କୁ ଖାଇବାକୁ ଦେଇ କି ଯାଇଥିଲା ଆଉ ଯେ ତେବେଳେ ସିଏ ଏବେ ଆମର ଏଇ ପ୍ରଶିକ୍ଷଣ କେନ୍ଦ୍ରକୁ ଆସୁଛନ୍ତି ସବୁବେଳେ ଆମ ପିଲାମାନଙ୍କୁ ବହୁତ ଜୋରେ ଖାଇବାକୁ ଦେଇକି ଯାଉଛନ୍ତି କଣ ପାଇଁ ନା ସିଏ ବି ନିଜେ ଛାତ୍ରାବାସରେ ରହିଥିଲେ ଛା ଛାତ୍ରାବାସରେ ରହିଲା ଫଳରେ ସିଏ ଛାତ୍ର ମାନଙ୍କର ଦୁଃଖ ବୁଝିଥିଲେ ଯେ କଣ ନା ରାତି ଦିଟାରେ ବି ଯଦି ଡାକିବେ ରାତି ଦିଟାରେ ବି ଲୋ ପିଲାମାନେେ ଯିବେ ଖାଇବା ପାଇଁ। କଣ ପାଇଁ ନା ସେନେ ଭୋକିଲା ଥାଆନ୍ତି।
ଆଚ୍ଛା ଆଚ୍ଛା ହଁ ନିହାତି ମୁଁ ମଧ୍ୟ ତମଠାରେ ବହୁତ ଚେଁ ଏଇ ପରିଲକ୍ଷିତ କରିଛି ଏ ଗୁଣଟି ଯେ ତମେ ବହୁତ ଦିନ ଏମିତି ଭାତ ମାନେ ଭାତ ନ ଖାଇକି ରୁଟି ନ ଖାଇକି ଅ ବିସ୍କୁଟ ପାଣିରେ ବୁଡ଼େଇକି ଖାଇ ଦେଇଚ ଶୋଇପଡ଼ଚ। ଆଉ ମତେ ବହୁତ ବାର କହିଚ ଯେ ଭାଇ ମୁଁ ଆଜି ଶୋଇନି ଏ ଖାଇନି। ଏଇଭଳି ଭାବେ ତ ବୁଝିପାରୁଚି ନିହାତି ଭାବେ କାହିଁକି ଏମିତି କର ତମେ କାରଣ ସକାଳୁ ଉଠିଲେ ତମକୁ ବହୁତ ଭାବେ ଶାରୀରିକ ପରିଶ୍ରମ କରିବାକୁ ପଡେ ତମକୁ ନିହାତି ଭାବେ ଶକ୍ତିର ଆବଶ୍ୟକତା ଅଛି। ତେ ତଥାପି ତମେ ଏମିତି କାହିଁକି କର କରନି ଏମିତି କାମ ହେଲା। ଖାାଉ ଯାହାବି ମିଳୁଛି ଖାାଅ ଭଗବାନଙ୍କ ପ୍ରସାଦ ଭାବିକି ଖାଅ। ଏ ସବୁ ତ ସେଇ ଜଗନ୍ନାଥଙ୍କ ଅ ଇସାରାରେ ହିଁ ତ ହଉଛି ପତ୍ରଟିଏ ମଧ୍ୟ ତାଙ୍କ ବିନା ଇସାରା ରରେ ହଲୁନି ତ ସିଏ ଗୋଟେ କିଛି ଭଲ ରଖିଛନ୍ତି ତମ ପାଇଁ। ନିଶ୍ଚିନ୍ତ ଭମେ ନାଁ ନାଁ
ଜଗନ୍ନାଥଙ୍କ କୃପା ହେଲେ ଆମର ସବୁ ମଙ୍ଗଳମୟ ହେବ।
ହଁ ହଁ ଆଉ ସବୁ ଦୁଃଖ ଅପସରିଯିବ ନିହାତି ଭାବେ
ନିିହାତି ଭାବରେ
ହେଇଯିବ ହେଇଯିବ କିଛି ଚିନ୍ତା କରନି ତମର ଧୀରେ ଧୀରେ ହେଇଯିବ ତମର ଯୋଉ ଆଉ ଜଣେ ବଡ ଭାଇ ମଧ୍ୟ ଏବେ ନିକଟରେ ଯୋଉ ଚାକିରିଟିଏ ମଧ୍ୟ ପାଇଲେ। ସେଇଟା ମଧ୍ୟ ସମଗ୍ର ଓଡ଼ିଶାରେ ମାନେ ଚାଞ୍ଚଲ୍ୟକର ଭାବେ ଖେଳିଯାଇଛି। ନିହାତି ଭାବେ ବହୁତ ଭଲ ଏବଂ ଗର୍ବର ବିଷୟରେ ତମର। ଅ ଶିକ୍ଷାାନୁଷ୍ଠାନ ପାଇଁ ନିହାତି ଭାବେ।
ନିହାତି ନିହାତି ଆମେ ବି ଯେତେବେଳେ ଚାକିରୀ କରିବୁ ସେତେବେଳେ ଆମେ ବି ସେମିତି ସାଞ୍ଚଲ୍ୟିକର ଖବର ପାଲଟି ଯିବୁ। ସାରା ଓଡିଶାରେ କେବଳ ଆମରି ନାମରି ଗୁଜୁରୁ ଥିବ।
ମୁଁ ତ ସେୟା ହିଁ ଚାହୁଁଛି। ତମେ ମାନେ ସମଗ୍ର ଓଡିଶାର ସବୁ ମାନେ ସମଗ୍ର। ଯେଉଁ ସମ୍ବାଦ ଟିଭିରେ ଆସିଯାଉ ମୁଁ ଏଇଟା ଚାହୁଁଛି ଟେଲିଭିଜନରେ ଆସିଯାଉ।
ଆପଣଙ୍କର ବାସ୍ ସେଇ କୃପା। ଆଉ ଜଗନ୍ନାଥଙ୍କର ସେ କୃପା ହେଲେ ଆମେ ବହୁତ ଜଲଦି ସେ ଆମର ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବୁ।
ନିହାତି ନିହାତି ଆଉ କେମିତି କଣ ପାଠ ପଢ଼ାପଢ଼ି ତମେ ରାତିରେ ବି କରୁଛ ନାଇଁ କି ଦିନ ଛଡା ବି ରାତିରେ ବି କରୁଛ ନାଇଁ କି
ଆଜ୍ଞା ଯେମିତି ହେଲେ କରିବାକୁ ପଡିବ କଣ ପାଇଁ ନାଇଁ ସରକାରୀ ଚାକିରି। ଚାକିରିଟିଏ ପାଇବା ବହୁତ କଷ୍ଟକର ହୋଇଯାଇଛି ଆପଣ ତ ଜାଣିଥିବେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ପ୍ରତିଯୋଗିତା କେତେ ମାତ୍ରାରେ ବଢି ଯାଇଛି। ଏତେ ମାତ୍ରାରେ ବଢି ଯାଇଛି ଯେ ଗୋଟିଏ ପୋଷ୍ଟ ପାଇଁ ଦଶ ହଜାର ପନ୍ଦର ହଜାର ପିଲା ଏତେ ପିଲାଙ୍କୁ ଯେମିତିକ ପୋଷ୍ଟ ନାହିଁ ତ କଣ କରିପାରିବା। ତ ଦିନ ରାତି ମହନ ପରିଶ୍ରମ କଲେ ବି ତାହା ବହୁତ କମ ପଡିଯାଉଛି।
ହଁ ଠିକ୍ ଅଛ ଠିକ ଅଛ କିନ୍ତୁ
ତାହା ଅଙ୍ଗେ ନିଭେଇଥିବେ।
ନିହାତି ନିହାତି ମୁଁ ଅଙ୍ଗେ ନିଭେଇଛି। ଆଉ ତୁମେ ମଧ୍ୟ ଦୀର୍ଘ ପାଞ୍ଚ ବର୍ଷ ହବ ଏଇ କ୍ଷେତ୍ରରେ ଅଛ। ହଁ ନିହାତି ଭାବେ ତାର ଫଳା ଫଳ ତୁମକୁ ନିଶ୍ଚିନ୍ତ ଭାବେ ମିଳିବ ମୁଁ ଆଶା କରୁଛି।
ନିହାତି ମିଳିବ।
ଆଉ ସକାଳୁ ତମେ ଦୌଡ଼ା ଦୌଡ଼ି କରୁଛ କି ନାହିଁ ଟିକିଏ ନା ପୁଣି ପୂର୍ବ ଥର ଭଳି ମାନେ ଛାଡ଼ି ଦେଇଛ ଦୌଡ଼ାଦୌଡ଼ି ଟିକେଏ କରୁଥାଅ‌।
ଏବେ ଟିକେ ଦୌଡା ଦୌଡି ଛାଡିଦେଇଛି କଣ ପାଇଁ ନା ଟିକେ ରାତି ସାରା ଟିକେ ପାଠ ପଢା ହେଉଛି ସେଥିପାଇଁ ଦିନ ଆଉ ସକାଳୁ ଉ ଉଠିକି ଦୌଡା ଦୌଡ଼ି କରିବା ପାଇଁ ବଡିରେ ମାନେ ଦେହରେ ଆଉ ଶକ୍ତି ରହିବ ନାହିଁ ତେଣୁ ଶକ୍ତି ପାଇବା ପାଇଁ ମେ ଭଲ ଖାଇବାକୁ ପଡିବ ଭଲ ଖାଇବାକୁ ମିଳୁନି କରିବା କଣ କରିବା ଯଦି
ହଁ ହ ହ ଠିକ ଠିକ କିଛି ନହିଁ କଣ ଆଉ କରିବା ଏଇ ଯୋଉ ଯାହାବି ଅଛି ଏହାକୁ ନେଇକି ଆଦରେ ନେଇକି ଆମକୁ ଚଳିବାକୁ ପଡିବ ନିହାତି ଭାବେ। ଆଉ କିଛି ଉପାୟ ନାହିଁ ଆଉ। ଉପାୟ ଶୂନ୍ୟ ଆମେ ପାଠ ପଢ଼ିସାଲିଥିବା ଏହିଇଭଳି ଭାବେ ତମ ଭଳିଆ ଅଭ୍ୟାସ ଜାରି ରଖିଥିବ।
ନିହାତି ନିହାତି ହଉ ଆଜ୍ଞା ଆପଣଙ୍କ ସହିତ କଥା ହେଇ ବହୁତ୍ ଖୁସି ଲାଗିଲା ଏତେ ଦିନ ପରେ ଆପଣ ଆମକୁ ମନେକଲେ ସେଥିପଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
କି କଥା ଆମ ସାନ ଭାଇ ପରା। ମୁଁ ମନେ ରଖିବିନି ଆଉ କିଏ ମନେ ରଖିବ, ତମେ ଖାଇଚ ତ ଭଲରେ ଖାଇଚ କି ନାଇଁ?
ହଁ ଆଜି ତ ଭଲସେ ଖାଇଛି।
ହଁ ଆଜି ଖାଇଚ ନାଇଁ, ଗୋଟେ ଖାଇଲ ନା ଆଉ ଆହୁରି ଗୋଟେ ଦିଟା ଖାଇଲ?
ଏବେ ମୋର ଆଜ୍ଞା ଖାଇବା ଟିକେ କମିଗଲାଣି, ସେଥିପାଇଁ ଗୋଟିଏ ହିଁ ଖାଇଲେ ପେଟ ଭରି ଯାଉଚି।
ଆଚ୍ଛା-ଆଚ୍ଛା-ଆଚ୍ଛା ନାଇଁ-ନାଇଁ ଏମ୍ତି ଭାବନି ଯେ ନାଇଁ ମୁଁ ନ ଖାଇଲେ ମାନେ ଇଏ ହେଇଯିବ ପତଳା ହେଇଯିବି, ସେ ପ୍ରତି ଧ୍ୟାନ ଦିଅନି ତମେ ଏବେ ଦୌଡା ଦୌଡିରେ ଅଭ୍ୟାସ ରଖୁଥାଅ, ଆଉ ପଢାପଢିରେ ମଧ୍ୟ ଅଭ୍ୟାସ ରଖ।
ଆଜ୍ଞା, ନିଶ୍ଚୟ-ନିଶ୍ଚୟ।
ଠିକ୍ ଅଛି ଠିକ୍ ଅଛି, ପୁଣି ଥରେ କଥା ହବା? ତୁମେ ତମ ମନଟିକୁ ଏକ ପ୍ରାଣ ଟିକୁ ଭଲ କରିଦିଅ ଆମେ ପୁଣି ଥରେ ଦେଖାହବା ଏଇଠି‌ ଡାକ୍ତରଖାନା ମଧ୍ୟରେ।
ନିଶ୍ଚୟ ଜଗନ୍ନାଥଙ୍କ ନିକଟରେ ଆପଣଙ୍କର ସୁଖମୟ ଜୀବନ କାମନା କରୁଚୁ, ଧନ୍ୟବାଦ।
ନିହାତି-ନିହାତି, ଧନ୍ୟବାଦ୍।